ହଁ ଭାଇ, କଣ କରୁଛ କି?
ବଇଛି ଆଉ ଆପଣ କଣ କରୁଛନ୍ତୀ।
ଖଡ ଖଡ ଭାଇ କଣ ଶୁଭୁଛି।
ବ୍ଲୁଟୁଥ୍ ଲଗେଇଛି ତ। ଫ୍ୟାନ୍ ଚାଲିଛି ଏସି ଚାଲିଛି, ଦୁଇଟା ଚାଲିଛି। ହଁ।
ବ୍ଲୁଥୁଥ୍ ଲଗେଇଛନ୍ତି?
ହଁ।
ବ୍ଲୁଟୁଥରେ ଭାଇ ହବନି।
ଆଚ୍ଛା ଆଚ୍ଛା, ଠିକ୍ ଅଛି।
ହଁ। ଆଉ କଣ, ଖାଇ ପି ସାଇଲେଣି? ଖାଇ ପି ସାରିଲିଣି। ହଁ ହେଲା। ଶୁଭୁନଥିଲା ସେଥିପାଇଁ କ୍ଲିଅର, ଆପଣ ଖାଇ ପି ସାଇଲେଣି।
ହଁ ହଁ।
କଣ ଖାଇଲେ?
ଖାଲି ବିରିୟାନୀ ଅର୍ଡ଼ର କରିକି ଖାଇ ଦେଇେଥିଲୁ।
ଆଛା ବିରିୟା ବିରିୟାନୀ ବିରିୟାନୀ ଅର୍ଡର କରିଦେଇଥିଲେ ନା କଣ?
ହଁ ଅଷ୍ଟ୍ରେଲିଆ ଆଜି ଭଲ ଖେଇବା ଦଉନଥିଲେ।
ଆଚ୍ଛା କୋଉଥିରେ ଜୋମାଟୋ ରେ ନା କ?
ନାଇଁ ଏଠି ସାଇଟରେ ଅଛି। ଦୋକାନ ସବୁ ଅଛି ଆଣିକି ପାର୍ସଲ ଦେଇ ଦିଅନ୍ତି।
ହୋଟେଲ ଯୋଉ ସବୁ ଅଛି ଆପଣ ଅର୍ଡର କରିଦେଇଥିଲେ ଆଉ ସେ ଆଣି ଦେଇ ଯାଇଥିଲେ ନା ଆପଣ ଯାଇଥିଲେ ଆଣିବା କୁ?
ନାଇଁ ନାଇଁ ଆମକୁ ଆଲଓ ନାହିଁ ରାତିରେ ଆଣିବା ପାଇଁ ସିଏ ଆଣିକି ଦେଇଯାଆନ୍ତି ତାର ଗେଟ୍ ପାଖରେ ଗେଟ୍ ପାଖରୁ ଏଠିକି ପାର୍ସଲ ହେଇଯାଏ।
ସେ ସେଠୁ ତାଙ୍କ ହୋଟେଲ ରୁ ଆଣିକି ଠିକି ଦେଇଦେବେ ତାପରେ ଏଠୁ ସେଠିକି ସେ ପାର୍ସଲ୍ କରିଦେବେ ଆଉ।
ହୁମ ହୋମ ଡେଲିଭରି କରିଦିଅନ୍ତି ଆଉ ହୋମ ଡେଲିଭରି ପାଇଁ କୌଣସି ଚାର୍ଜେସ୍ ନିଅନ୍ତି। ନା
ନାଇଁ ଚାର୍ଜେସ୍ ନାହିଁ ସେଇ ସେମ ଇଏରେଏ ତମର ଯଦି ତମ ଇଚ୍ଛା ତମେ ଯଦି ଚାର୍ଜେସ୍ ଦେଲ ତାକୁ ଟିପ୍ସ ଯଦି ଦେଲ ଦେଲ ନ ଦେଲ ନାଇଁ। ତମ ଉପରେ ଡିପେଣ୍ଡ କରେ ଯେ ନେଇକି ଆସିବା ତମ ଉପରେ ଡିପେଣ୍ଡ ଏବେ ତ ଆଉ ଅ ଭିତରକୁ ଛାଡୁନାହାନ୍ତି ତାଙ୍କୁ ବହୁତ ଯାକ କେସ୍ ହେଇଗଲା। ସେଇ ପାଇଁ ଆଉ ଭିତରକୁ ଛାଡୁନାହାନ୍ତି ତାଙ୍କୁ ଆଉ ସବୁ।
ଭଲ ଅଛି ମନ୍ଦ ଅଛି ଆଉ ସିଏ ଆଣି ସିକ୍ୟୁରିଟି କୁ ଦଉଥିବ ସିକ୍ୟୁରିଟି ଆଣି ତମକୁ ସବୁ ଦଉଥିବ ଆଉ।
ତାପରେ ପଇସା କଥା ତ ତାଙ୍କ ହ୍ଵାଟସପ୍ ନମ୍ବର ମାନେ ତାଙ୍କର ଆପ୍ ଗୋଟେ ଗୋଟେ ଅଛି। ଠିକ ଅଛି, ଆ ଯେମିତି ଜମାଟ ଫମାଟ ଅଛି ତାଙ୍କର ନିଜର ପର୍ସନାଲ ସବୁ ଗୋଟେ ଗୋଟେ ରଖିଛନ୍ତି। ରଖିଛନ୍ତି ତାଙ୍କର। ସେ ଆପକୁ ଯିବ ତାଙ୍କ କେବଳ ତାଙ୍କ ଖାଇବା ହିଁ ରହିଥିବ।
ତାଙ୍କର ତାଙ୍କର ୱେବସାଇଟ ରେ ତମେ ଅର୍ଡର କରିବ ଆଉ।
ହଁ।
ହ ଏଟା କୋଉ ହୋଟେଲ କୋଉ ହୋଟେଲ ହୋଟେଲ ନା ଟା କଣ ଆପଣ ଯୋଉ ଅର୍ଡର କରୁଛନ୍ତି?
ଫୁଡ଼୍ ଫାଣ୍ଟାସି।
ଫୁଡ଼୍ ଫାଣ୍ଟାଷ୍ଟଟି।
ହଁ।
ଆଚ୍ଛା ଆପଣ ଏତେ ମାର୍କେଟ ରେ ଏତେ ଦୋକାନ ଆପଣ ସେଇ କାଇଁ କଣ ପାଇଁ ଅର୍ଡର କରୁ? ଛନ୍ତି ସବୁବେଳେ।
ସେଇଟା ରୁହେକି ସେଟା ଟିକେ ଭଲ ଦିଏ। ସେଇଟା ଭଲ ଦି ଆଉ ଗୋଟେ ସାଇଡ ଅଛି, ଗ୍ରୀନ୍ ଗାର୍ଡେନ
ହଁ ନା ତାଠୁ କାଇଁ ଆପଣ ଆଣୁନାହାନ୍ତି ଆଠୁ କାଇଁ କଣ ପାଇଁ ଆପଣ ଆଣୁଛନ୍ତି?
ସେଟା ଏଟା କଣ ସବୁ ବିରିୟାନୀ ଉ ମାନେ ଏଟା ଗୁ ଫୁଡ଼ ଫଣ୍ଟାସି ଯୋଉ ଟା ସେଟା ବିରିୟାନୀ ଉପରେ ଭଲ କରେ ଆଉ ଗ୍ରୀନ ଗଡେନ ଯୋଉଟା ମାନେ ସେଇଟା ମାନେ ଆଉ ସବୁ ଗ୍ରେଭି ଜିନିଷ ଆଇଟିମ୍ ଉପରେ ସେ ସବୁ ଭଲ କରେ।
ଆଚ୍ଛା ଆର ବିରିୟାନୀ ହୋଉ ବିରିୟାନୀ ଉପରେ କ୍ଵାଣ୍ଟିଟି କ୍ୱାଲିଟି ସବୁ ଭଲ ଦିଏ।
ହଁ କ୍ଵାଣ୍ଟିଟି କେତେ କ୍ଵାଣ୍ଟିଟି କମେ ନି କ୍ଵାଣ୍ଟିଟି ଠିକ୍ ଠାକ୍ ଦିଏ। କ୍ଵାଲିଟି କେତେବେଳେ କେମିତି ଦେଖନ୍ତୁ ଆମର କେବଳ ମାନେ ହଷ୍ଟେଲ ପିଲା ନା--କି ହଷ୍ଟେଲ ପିଲା ଯୋଉ ଦିନ ଅଧିକା ମାନେ କରିଦେଲେ ଅର୍ଡର କି କଣ ସେ କ୍ଵାଣ୍ଟିଟ କ୍ଵାଣ୍ଟିଟି କ୍ୱାଲିଟି ଦି ଟା କମେଇଦବ।
ଆଚ୍ଛା।
ପଇସା ସେମ୍ ନବ।
ହଁ ନାଇଁ ସବୁଦିନ ତିନିଶହ ପଅଷଠି ଦିନ ସମାନ ନୁହେଁ ଆଉ କୋଉ ଦିନ ଭଲ ହେଲା କୋଉ ଦିନ ଟିକେ କ୍ୱେଇଣ୍ଟଡ କମିଗଲା କୋଉ ଦିନ ଟିକେ ବଢିଗଲା ଆଉ ନିଆ ନି ହଁ ନିଆଁ ପାଣି ଉପରେ ଆଉ ଆମେ କଣ କହିପାରିବା ଆଉ ଡିପେଣ୍ଡ କରିପାରିବା ନା
ହୁଁ ସେ ହଁ ଆଉ କଣ ଖାଇଥିଲେ?
ହଁ ଏ ଘରେ ଖାଇଥିଲି ଟିକେ ଆଜି ପିଠା ହେଇଥିଲା। ପିଠା ମଟର ତରକାରୀ ହେଇଥିଲା ଖାଇଥିଲି ଆଉ ଖାଇକି ଶୋଇଥିଲି ଟିକେ
ଆପଣ କୋଉଠୁ କହୁଛନ୍ତି କୋଉଠୁ?
ଆଜ୍ଞା ମୁଁ ଚଣ୍ଡିଗୋଲୁ କହୁଛି ହଁ।
ଆଚ୍ଛା ଆଚ୍ଛା।
ହଁ ଆପଣ?
ମୁଁ ମୁଁ ଏପଟରେ ତ ଭୁବନେଶ୍ୱର ଉପରେ ଏବେ ଅଛି। ଆଉ ଘର ହେଲା କେନ୍ଦ୍ରାପଡ଼ା।
ଆଛା କେନ୍ଦ୍ରାପଡାରେ ମୋ ସାଙ୍ଗ ଜଣେ ତାଙ୍କ ଘର କେନ୍ଦ୍ରାପଡାରେ ଆଉ ଜଣେ ମୁଁ ଭାଉଜ ଭବେ ତାଙ୍କ ଘର କେନ୍ଦ୍ରାପଡାରେ।
ଆହୁ
କିନ୍ତୁ ଆପଣ ଚଢେଇକୁ ଆପଣ ଜାଣିଛନ୍ତି?
ଚଡ଼େଇ ଘର୍ ନା।
ହଁ ସେ କେନ୍ଦ୍ରାପଡା ନୁହଁ କେନ୍ଦ୍ରାପଡା ରୁ ଟିକେ ଭିତରକୁ ବା କେନ୍ଦ୍ରାପଡା ତ ପ୍ରସିଦ୍ଧ ବଲଭ ଯୋଉ ତୁଳସୀ କ୍ଷେତ୍ର ହଁ ଆ ଆମେ- ଆମେ ଯାଇଥିଲୁ ରଜରେ ଟିକେ ବୁଲିବାକୁ ବୁଲାବୁଲି କରି ଭଲ ମନ୍ଦ ଆଇଲୁ ଭଲ ଶାନ୍ତି ଶାନ୍ତି ଶୃଙ୍ଖଳା ଜାଗାଟିଏ।
ହୁଁ ସେଟା ତ ସବୁବେଳେ ରହେ ରଥଯାତ୍ରାରେ ଟିକେ
ନାଇଁ ଅବଶ୍ୟ ଅବଶ୍ୟ ହଁ ନାଇଁ ଅବଶ୍ୟ ରଜରେ ବହୁତ ଭିଡ ହେଇ ଥିଲା ଆଉ ଆମେ ଯାଇଥିଲୁ ସେପଟେ ଟିକେ ପାରାଦୀପ ଗଲୁ ଆମର ଗୋରଖନାଥ ଟିକେ ଗଲୁ। ଆଉ ସେପଟେ କେନ୍ଦ୍ରାପଡା ତୁଲସୀ କ୍ଷେତ୍ର ଦେଇି ବୁଲିିବାଲି ଭଲ ମନ୍ଦ କରିକି ଆଇଲୁ। ଆଉ ଆପଣ ରଜରେ କୁଆଡେ ଯାଇଥିଲେ ରଜ ତିନି ଦିନ?
ରଜ ତିନି ଦିନ ମୋର ତ ସିଆଡ଼େ ଥିଲା ଆମର ଏପଟ ରେ ଆ ମୁଁ ପେଣ୍ଠ ଯୋଉ ଥିଲି ଭିତରକନିକା। ସେ ଗୋଟେ ଦିନରେ ସବୁ ହେଇଥିଲା ପ ଫାଷ୍ଟ ରଜରେ ପେଣ୍ଠ ଭିତର୍କନିକା। ତାପରେ ସେକେଣ୍ଡ ରଜରେ ଆସି ଲୁ ପୁରୀ ପୁରୀ କୋଣାର୍କ। ସେ ସବୁ ବୁଲିଥିଲୁ ଆଉ ଥାର୍ଡ ରଜରେ ଏପଟ ସାଇଡ଼ି ଜାଣିଛନ୍ତି ଆମର
ପୁରୀରେ ତ ଆମର ର ରଜରେ ଆପଣ ପୁରୀ କଣ ପାଇଁ ଯାଉଥିଲେ ପୁରୀରେ ତ ରଜରେ ବୁଲି ହବନି ପ୍ରବଳ ଗ ଭିଡ ପୁରୀରେ। ଆପଣ ଫାଙ୍କା ଦିନେ ଗୋଟେ କୋଉଦିନ ଯିବେ ବୁଲି ହଁ ଫାଙ୍କା ଦିନେ ଗୋଟେ କୋଉଦିନ ଯିବେ ବୁଲିକି ଆସିବେ।
ରଜରେ ସେ ପାଇଁ ପଳେଇଲୁ ଆଉ ଆଉ ରଜରେ ବି ତା ପରଦିନ ମାନେ ଲାଷ୍ଟ ରଜରେ ପୁରୀ ବନ୍ଦ ହେଇଯାଇଥିଲା କିଏ ଗୋଟା ଆସିଥିଲା ସି ଏମ୍ କିଏ ଗୋଟେ ଆସିଥିଲା। ସି ଏମ୍ ଆସି ଥିଲା ବୋଧେ। ସେ ସେ ପାଇଁ ବନ୍ଦ ହେଇଯାଇଥିଲା ବନ୍ଦ ହେଇଯାଇଥିଲା। ଲାଷ୍ଟ ରଜ ଦିନ ଆମେ ସେକେଣ୍ଡ ରଜ ଦିନ ଯାଇଥିଲୁ ତା ଲାଷ୍ଟ ରଜ ଦିନ ବନ୍ଦ ହେଇଯାଇଥିଲା।
ହଁ ନାଇଁ ପୁରୀ ରଜ ପର୍ବପର୍ବାଣୀରେ ପୁରୀ ଯିବା ଠିକ ନୁହଁ ଭିଡ ରହି ରହିବ ଏମିତିରେ ବି ରୁମ ବି ମିଳିବା କଷ୍ଟକର ହେଇଯିବ ଆମେ ଗୋଟେ
ହଁ ରୁମରେ ଆମେ ପରିବାର ସହ ଯାଇ ଥିଲୁ ନା କାର ନେଇକି ଯାଇଥିଲୁ କାର କାର ଦିଟା ଯାଇଥିଲା ସେ କ ଗୋଟେ ଦିନ ପାଇଁ ବେଶି ନ ସେ ଆଜି ସକାଳୁ ଭୋରୁ ବାହାରିକି ଗଲୁ ହେଲା ଦିଟା ଭୋ କାରରେ ଗଲୁ ଭୋରୁ ସେଇ ଚାରିଟା ରୁ ବାହାରି ପଳେଇଲୁ ଚ ଆଠଟା ଯାଇ ପହଞ୍ଚିଗଲୁ। ନାଇଁ ରୁମ ନାଇଁ ସେଇ ବାହାରିଲୁ ସେ ନଅଟା ସାଢେ ନଅଟା ବେଳୁ ସେଠୁ ବାହାରିଲୁ।
ରାତିରେ।
ହଁ ନଅଟା ଦଶଟା ଏଗାରଟା ଗୋଟେ ବେଳକୁ ଆସିିକି ଘରେ।
ଆଚ୍ଛା ଏବଂ ଗୋଟେ ଦିନ ପ୍ରୋଗ୍ରାମ କରି ଫ୍ୟାମିଲି ସହିତ ଯାଇଥିଲେ ବୁଲିବାକୁ ଆଉ ନା ମୁଁ ଭାବିଲି ସାଙ୍ଗସାଥି
ନାଇ ସାଙ୍ଗସାଥି ଗଲେ ସାଙ୍ଗସଥି ଗଲେ ହଷ୍ଟେଲ ରୁ ଯାଉ। ଏମିତି ହଷ୍ଟେଲ୍ ର ସାଙ୍ଗ ନେଉ ଆଉ ନହେଲେ କୁଆଡ଼ୁ ସାଙ୍ଗ ପାଇବୁ?
ଆପଣ ଆପଣ ଏଇନା କଣ ପଢାପଢି କଣ କଣ କରୁଛନ୍ତି ଆପଣ?
ମୁଁ ଏବେ ବିଟେକ କରୁଛି।
ଆଚ୍ଛା ଆଉ ପ୍ଲସ ଥ୍ରୀ ପରେ ବିଟେକ୍ ନା ପ୍ଲସ୍- ପରେ ନା ଆଇଟି ଆଇ। ଆଛା ପ୍ଲସ ଟୁ ପରେ ଡି - ନା ଡାଇରେକ୍ଟ ବିଟେକ?
ନା ଡାଇରେକ୍ଟ ବିଟେକ ପ୍ଲସ୍ ଟୁ ପରେ ମୁଁ ଦେଖ ପ୍ଲସ୍ ଟୁ ପରେ ଡିପ୍ଲୋମା କରିବାଟା ମୂର୍ଖାମି। ଆଉ ଯଦି ଟେନ୍ଥ ଯଦି ଟେନ୍ଥ ପରେ କର। ଯଦି କରିବାର ଅଛି ଟେନ୍ଥ ପରେ କର ଯଦି ନ କରିବାର ଅଛି ଟୋଟାଲ୍ ପ୍ଲସ୍ ଟୁ ପଢିକି ବିଟେକ୍ କର ନହେଲେ ତମେ ଆଉ ଯଉ ଲାଇନ ରେ ଚୁଜ୍ କରୁଛ। କର ଯଦି ପ୍ଲସ୍ ଟୁ ପଢିବ ତମ ଆର୍ଟସ କମର୍ସ ସାଇନ୍ସ ତମ ଇଛା ତମ
ଏଟା ଆପଣ ପଢୁଛନ୍ତି କଣ ପ୍ରାଇଭେଟ କଲେଜ ନା ଗଭମେଣ୍ଟ କଲେଜ? ଆଚ୍ଛା। କଣ କେମତି ପ୍ୟାକେଜ ରହୁଛି ଦି ବର୍ଷକୁ ଦି ବର୍ଷ ନା?
ନାଇଁ ଚାରି ବର୍ଷ ସେଟା। ଚାରି ବର୍ଷ ପ୍ୟାକେଜ ହ ହଁ। ଏଟା ଚାରି ବର୍ଷ ପ୍ୟାକେଜ ରହୁଛି ମାନେ ସେଇ ଷୋଳ ଭଳିଆ ଆଉ। ଷୋହଳ ସତର ଏଇଭଳିଆ ରହୁଛି ଆଉ।
ଆଛା ବର୍ଷ ବର୍ଷକୁ କେତେ କଣ ପଡିଲା?
ବର୍ଷକୁ
ବର୍ଷକୁ ଚାରି ଲକ୍ଷ।
ହୁଁ।
ଆଚ୍ଛା ତାଙ୍କର ଖାଇବା ପିଇବା ଭଲ ମନ୍ଦ ସବୁ
ହଁ ହଷ୍ଟେଲ ଫି ତମର ଅଲଗା କଲେଜ ଫି ଅଲଗା।
ଆଛା ଆଉ ଚାକିରି ପ୍ଲେସମେଣ୍ଟ କେମତି କଣ ଦଉଛନ୍ତି ଭଲ ମନ୍ଦ।
ଚାକିରି ହଣ୍ଡ୍ରେଡ଼୍ ପରସେଣ୍ଟ ଅଛି ମୋର ଅଲଗା ବ୍ରାଞ୍ଚ ନା ମାନେ କମ୍ପ୍ୟୁଟର ସାଇନ୍ସ ହେଲେ ସେ ଟିକେ- ଇ ରହିବ।
ଏ କମ୍ପ୍ଲିକେଟେଡ଼୍ ରହିବ ମୋର କେମିକାଲ୍ ଇଞ୍ଜିନିୟରିଂ ନା।
ଆଚ୍ଛା। ହଣ୍ଡ୍ରେଡ ପରସେଣ୍ଟ ପ୍ଲେସମେଣ୍ଟ ଚାକିରି ପାଇଁ।
ତାଙ୍କର ଏଠି ଏଠି ହଁ ଆମେ ଯାଇ- ଥିଲୁ ଟ୍ରେନିଂରେ ଯାଇଥିଲୁ କିଛି କଥା ନାହିଁ।
ବିଟେକ କେତେ ବର୍ଷ ହେଇଗଲାଣି?
ଏ ତିନ ଥାର୍ଡ଼ ୟେର ହେବ ଏଥରଟା।
ଆଚ୍ଛା ଏଇଟା ଥାର୍ଡ ଇୟର ହବ।
ସେଇଟା ଥାର୍ଡ଼ ଇୟର ହେବ ତାପରେ। ଏ ମୁଁ କରୁଛି ଗୋଟେ ଯାଇଥିଲି ଏଠିକି। ଇଣ୍ଟର୍ନସିପ କି ଯାଇଥିଲି ସେଉଠୁ ଗୋଟେ। ସେଉଠୁ ଅଫର ଦେଲେ ଧରି ଦେଇଛି। ପୁଣି ଦେଖିବି ଏଠୁ କରିସାରିଲା ପରେ ତାପରେ ଛାଡ଼ିଦେବି ତାକୁ ଛାଡ଼ିକି ଅଲଗା ହେଇବାକୁ ଯିବି ଆଉ।
ହଁ ଦେଖନ୍ତୁ କୋଉଟା ସୁବିଧା ହବ ତମକୁ। ସେଇ ହିସାବ ରେ କରିବି ଆଉ।
ସେଇଟା ଧରିଛି ଦେଖିବା କଣ ହଉଛି ତାପରେ- ଏ ଇଏ କରିବି ଆଉ।
ହଁ। ନାଇଁ ମୁଁ ଏଇ ବସିଛି ଘରେ ଆଉ ଖିଆ ଫିଆ ସବୁ-
ହଁ କଣ କରୁଛନ୍ତି ପଢୁଛନ୍ତି ନା ଇଏ
ହଁ ଏଇ ଏଇ ବର୍ଷ ଏଇ ବର୍ଷ ଗ୍ରାଜୁ ନାଇଁ ନାଇଁ ଜବ୍ବ୍ କିଛି କରିନି ଏଇ ବର୍ଷ ଗ୍ରାଜୁଏସନ ସରିଲା। ହଁ ଏଇ ଏ ଏଇ ଇୟର ଗ୍ରାଜୁଏସନ ସରିଲା। ଆଉ ହଁ ତମ ସିନିୟର ତମ ଉପର ବ୍ୟାଚ ଆଉ। ବିଡି ଏକ୍ଜାମ ଦେଇଥିଲି ବିଇଡି ତ ଯୋଉଭଳିଆ କମ୍ପ୍ଲିଟ ହେଲାନି ପୁରା ମାନେ ଟୋଟାଳି ଉପରେ ବି ଡ଼ି ପାଇବା ବାହୁତ କଷ୍ଟ କର, ପ୍ରିପାରେଶନ କରନି ସେମିତି ନର୍ମାଲି ଟିକେ ଗୋଟେ ଥର ଦେଇଥିଲି ଯାହା ଭଲ ଭଲ ମନ୍ଦ ହେଇଥିଲା। ଆଉ ଚାଳିଶ ରହିଥିଲା।
ଓହୋ ଚାଳିଶ ଆଜିକାଲି କିଛି ନାହିଁ ସତ
ନା ସତ କଥା ଚାଳିଶ କିଛି ନାହିଁ କିନ୍ତୁ ମୁଁ ପ୍ରିପାରେସନ କରିନଥିଲି ନା। ଟୋଟାଲି ହଁ ମୁଁ ଗୁଟା ମୋର ଏ ଗ୍ରାଜୁଏସନ ସରିଲା। ମୁଁ ଦେଇଦେଲି ହଉ ମୁଁ ରଖୁଛି ଆଉ
ହଁ ହଁ ଆଜ୍ଞା।